ହ୍ୟାଲୋ
ହଁ ମୋ କଥା କଣ ଆପଣଙ୍କୁ ଭଲ ଭାବରେ ଶୁଭ ଯାଉଚୁ କି?
ହୁଁ ଶୁଣାଯାଉଚି।
ହୁଁ ହୁଁ ଆପଣଙ୍କ କଥା ବି ଭଲସେ ଶୁଭ ଯାଉଚି ଆଉ ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ତ ଖାଉଥିଲି
ଓହୋ ଖାଉଥିଲେ
ହୁଁ ଏ ଟିକେ ବରା ଚପ୍ ଆଣିଥିଲି ଦୋକାନରୁୁ।
ଓହୋ ବରାଚପ୍ ଆପଣଙ୍କୁ ତ ତେଲ ଜିନିଷ ଭଲ ଲାଗେ ଖାଇବାକୁ?
ନା ନା ଟିକେ ଏ ଦିନ ପରେ ଖାଉଚି ଏବେ ଆଉ।
ଓହୋ ମୋର ଯାହା ମନେ ପଡୁଚି ଆପଣ ମତେ କହୁଥିଲା ଆପଣ ଜିମ୍ ଯାଉଥିଲେ ଆଉ ସେଇଠି ଏତା ସବୁ ମନା କରନ୍ତି ଖାଇବାକୁ।
ନାଇଁ ନାଇଁ ଯେହେତୁ ଆଜି ଟିକେ ରବିବାରଟା ହୁଁ ତପାଇ ଆପଣ ଖାଇପାରିବେ।
ଓ ରବିବାରେ ଜିଉ ପିଲାଙ୍କର ଛୁଟି। ଓହୋ ହ ବୋହୁତ ଭଲ କଥା ତାହେଲେ ଆଉ।
ହୁଁ ସେମାନେ ଟିକେ ନାକୁ ତାଙ୍କ ପ୍ରୋଟିନରୁୁ ବଞ୍ଚିକି ରହନ୍ତି ଟିକେ।
ଓହୋ ହୋ ଏମିତି କଥା ଠିକ ଅଛି ଠିକ ଅଛି। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆପଣଙ୍କ ଘରେ?
ହଁ ହଁ ବହୁତ ଭଲ ଅଛନ୍ତି ଆଉ ଆପଣ ଆଜି ଜିମ୍ ତ ଯାଇନାହାନ୍ତି ହଁ କହିଲେ ଛୁଟି ଅଛି।
ହୁଁ।
ହୁଁ ହୁଁ ଆଉ ଆପଣ କଣ ଏବେ ପଢୁଚନ୍ତି?
ମୋର ଟିକିଏ ଆସାଇନମେଣ୍ଟ ଥିଲା କଲେଜ ଯେହେତୁ ଯାଉଚି।
ହୁଁ।
ହୁଁ ଆସାଇନମେଣ୍ଟ ଟିକେ କମ୍ପ୍ଲିଟ୍ କରୁଥିଲି ଆଉ।
ମାନେ କହିବାକୁ ଗଲେ ପ୍ରାକ୍ଟିକାଲ।
ହୁଁ ହୁଁ।
ଓହୋ ଆପଣଙ୍କ ଲେଖିବାକୁ ଭଲ ଲାଗେବଧେ?
ନାଇଁ ଭଲ ଲାଗେନି ଇଚ୍ଛା ବି ନାହିଁ ଆଜି ଲେଖିବାକୁ କିନ୍ତୁ କାଲି ସବମିଟ୍ କରିବାର ଅଛି।
ହୁଁ ଆମେ ଆମେ ଦେଲେ ଆମର ଟିକେ ଲେଖି ଦେବକି?
ହୁଁଁ ଦେଖିବା ଆଉ।
ଓହୋ ଯାହା ହଉ ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ ଆମେ ଆପଣଙ୍କୁ ଆମେ ଆ କଣ ଟିକେ ଲେଖି ଦେବେ। ଆପଣ କଣ କରିବେ ଆପଣ କୁହନ୍ତୁ ଆପଣ ଚିତ୍ର କରିବାକୁ ଭଲ ଲାଗେ ନା ଲେଖିବାକୁ ଭଲ ଲାଗେ?
ହୁଁ ଚିତିତ୍ର ହୁଁ ନା ସବୁ କିଛି ଠିକ୍ ଅଛି ସବୁ କିଛି କରେ।
ହୋଉ ତାହେଲେ ଆପଣ ଯୋଉଟା କହିବେ ଆମେ ସେଇଟା ଦବୁ ଠିକ ଅଛି।
ହୁଁ ହୁଁ ଆପଣଙ୍କୁ ଲେଖିବା ଭଲ ଲାଗେ?
ନାଇଁ ଆ ଆମକୁ ତ ଜମା ଲେଖିବାକୁ ଭଲ ଲାଗେନି।
ଚିତ୍ର କରିବାକୁ ତ ଭଲ ଲାଗୁଥିବ?
ଚିତ୍ର ଟା ସେମିତି ଆଉ।
ଓହୋ ମୁଁ ଆମେ ମଧ୍ୟ ଆପଣଙ୍କୁ ଦବୁ ଆପଣ ଟିକେ ଆମର ଚିତ୍ରଟା କରିଦେବେ।
ହଁ ଆପଣ ଆମର ଲେଖିଦେବେ ଆମେ ଆପଣଙ୍କର ଚିତ୍ର କରିଦବୁ।
ହୁଁ ତା ଅପେକ୍ଷା ନିଜେ ନିଜର କରିଦବ ଠିକ୍ ହେଇଯିବ।
ଅଁ ନାଇ ନା ଆପଣ ତ ଲେଖିବେ ଆପଣଙ୍କର ଭଲ ହାତ ସ୍ପିଡ୍ ଅଛି।
ହୁଁ ବାଗି ଆମର ହ୍ୟାଣ୍ଡରାଇଟିଂ ଏତେ ଭଲ ନୁଅଁ।
ହଁ ସିଏ ଚଳିବ। ଆପଣ ଗା ଖାଲି ଗାର ଗୋଟେ ପକେଇଦେଲେ ବି ଚଳିବ।
ହୁଁ ହୁଁ ହୁଁ।
ଖାଲି ଦୂରରୁ ଯେନ୍ତି ଦେଖାଯିବା ଦରକାର କଣ ଗୋଟେ ଲେଖା ହେଇଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା। ଆଉ ଆପଣ ଆଜି କଉଥୁଲେ ସାଇବାବା ମନ୍ଦିରିଠିକି ଯାଇ ଗୋଟେ ପିଲାଟାକୁ ଆଣିଥିଲେ ବୋଲି।
ହୁଁ ହୁଁ ହୁଁ ସିଏ ଗୋଟେ ଅତି ଅନାବଶ୍ୟକ ପିଲାଟିଏ ହୁଁ ହଁ।
ଓହୋ ଆଜି ତାହେଲେ ଆସିଲେ ସେ ଘରୁକୁ।
ହଁ କିଛି ତାଙ୍କର କାମଧନ୍ଦା କିଛି ନାହିଁ ତ ସିଏ ଘରେ ଖାଲି ବସନ୍ତି। ବୋହୁତୁ କୋହଳ ମାନେ ଏଇଠୁ ସେତିକି ବାଟ ଚାଲିକି ଯାଇପାରିବେ ନାହିଁ।
ହଁ ହଁ ସେଇଟା ତ ଆମେ ଦେଖି ଆସୁଚେ ଏକ ପ୍ରକାର।
ସେ ସେଇଠୁ ସେତିକି ପାଇଁ ମଧ୍ୟ ଗାଡି ବୁକ୍ କରନ୍ତି ଯେହେତୁ ତାଙ୍କର ଅଧିକ ପଇସା।
ହଁ ମାଲାମାଲ୍ ଲୋକ। ହୁଁ। ନା ନା ଆମେ ମାଲାମାଲ୍ ନୁହଁ ଆମେ ଗରିବ ଶ୍ରେଣୀର ଲୋକ। ଉଁ ଆମେ ବା ବି ପି ଏଲ୍ ରେ ଯାଉ।
ଆଜ୍ଞା ଆଜ୍ଞା।
ଆଜ୍ଞା ଦରିଦ୍ର ସୀମାରେଖା ତଳୁ।
ଆଉ ଆଜ୍ଞା ଖାଇଥିଲେ କଣ ଆଜି?
ଆମେ କଣ ସେମିତି କିଛି ଆମେ ଖାଇନୁ ଉପବାସ ଆଜି ଆମର ଅଛି।
କାଇଁକି?
ମୁଁ ଭାବିଚି କାଳେ ଉପବାସ କଲେ ଅଧିକ ଭଲ ଭଲ ଜିନିଷ ଜୀବନରେ ମିଳିପାରେ।
ଉଁ କାହା ପାଇଁ ଉପବାସ କରିଚନ୍ତି?
କରା ହେଇଚି ଆପଣ ବୁଝିପାରୁଥିବେ ଆଉ। ହିନ୍ଦୀରେ ମଧ୍ୟ ଗୋଟେ ଅଛି ଲୋକକଥା ଡାଇଲଗ୍ ଜାଣିଥିବେ ସେଆକ୍ ସମଝ୍ ଦାର୍ କୋ ଏଇଟା।
ଓହୋ।
ହୁଁ ଆଉ ଆପଣ ଆଜି କଣ ଖାଇଛନ୍ତି?
ଆମେ ଆଜି ଭାତ ଡାଲି ଆଳୁ ପୋଟଳ କଷା ଏବଂ ସଲାଡ୍ ଟିକେ ଖାଇଚୁ।
ଟିକେ ଖାଇଲେ ଅଧିକ କାଇଁ ଖାଇଲେନି? ଓହୋ ଠିକ୍ ଅଛି। ଆଉ ଆପଣ କୁଆଡେ କିଛି ବୁଲାବୁଲି କରିଆକୁ ଯାଇଥିଲେ?
ନାଇଁ ସେମିତି ତ କୁଆଡେ ଯାଇ ହଉନି ବୋହୁତ ଆସ୍ ସାଇନମେଣ୍ଟ ରହିଯାଉଚି। ହୁଁ।
ଆପଣ ତାହେଲେ ପଢାପ୍ରିୟ ଲୋକ।
କଁ କଇଲେ?
ଆପଣ ତାହେଲେ ଭାରି ପଢାପ୍ରିୟ ଲୋକ।
ନାଇଁ ବୋହୁତ ବଢା ଭଲ ଲାଗେନି।
ଆ କିନ୍ତୁ ତ ଯେତବେଳେ ବି ପଚାରିଲେ ଆପଣ କୁହନ୍ତି ମୁଁ ପଢୁଛି।
ନା ଆପଣ କେବେ ତ କଥା ହେଇନାଆନ୍ତି ମୋ ସହିତ ଆଜି ହି କଥା ହେଲେ।
ଓହୋ ନାଇଁ ନାଇଁ ଆମେ ଆମର ଟିକେ ଅଚି ଗୁପ୍ତ କଥାବାର୍ତ୍ତା ସେଇଥୁରୁ ମୁଁ ଜାଣିବାକୁ ପାଇଚି।
ଉଁ ହୁଁ ହୁଁ ହୁଁ। ଆପଣଙ୍କୁ ଭଲ ଲାଗେ ସେଇଭଳି କଥା ବୋଧେ? ଉଁ ହୁଁ।
ଆମୁକୁ ସେଇ ସବୁ ଜିନିଷରେ ଅଧିକ ଆଗ୍ରହ।
ଆଜ୍ଞା ଆଜ୍ଞା।
ହୁଁ ଆମେ କିନ୍ତୁ ଯାଇଥିଲୁ ଏଇ କିଛି ମାସ ତଳେ ଚିଲିକା ନା ତ ଶୁଣିଥିବେ।
ଆଜ୍ଞା ଆଜ୍ଞା ଚିଲିକା। ଆମର କେତୋଟି ହ୍ରଦ ଅଛି ଜାଣିଛନ୍ତି?
କେତୋଟି ହ୍ରଦ ଅଛି ତ ମୁଁ ଜାଣିନି। କିନ୍ତୁ ଯେତିକିଟା ହ୍ରଦର ନାଁ ଜାଣିଛି ଆପଣଙ୍କୁ କହୁଛି ଶୁଣନ୍ତ।
ଆଜ୍ଞା ନା ନା ମତେ ଆଗ ପ୍ରଥମେ ଏକ ହ୍ରଦର ନାମ ଆମର ଦୁଇଟି ହ୍ରଦ ଅଛି ସେ ହ୍ରଦର ନାମ କହିପାରିବେ?
ଗୋଟେ ହେଲା ଚିଲିକା ହ୍ରଦ ଯାହାର ପାଣି ଅଟେ ଲୁଣିଆ।
ଆଜ୍ଞା ଅନ୍ୟ ଏକ?
ଅନ୍ୟ ଏକ ଆଉ ସେଇ ଯୋଉ ଚିଲିକା ହ୍ରଦଟି ଅଛି ଆମର ସେଇ ପୁରୀ ପାଖାପାଖି ଲାଇନରେ। ହଁ ଆଉ ଦ୍ଵିତୀୟ ଯୋଉ ହ୍ରଦଟି ରହିଚି ସେଇଟା ହଉଚି ଅଂଶୁପା ହ୍ରଦ। ଯୋଉଟା କି କଟକରେ ଅବସ୍ଥିତ ଏବଂ ତାର ଜଳ ସ୍ୱାଦରେ ମିଠା ଲାଗେ।
ସେଟା କଟକ ଆଠଗଡରେ ଅବସ୍ଥିତ।
ହଁ ସେ କଟକରେ ତ ଗଲା ଆଉ।
କଟକର ଆଠଗଡ଼ ଯୋଉଁଟା କିି ଆମ ଗାଁ ଆମ ଗାଁ ପାଖରେ।
ହଁ ତାହେଲେ ଆପଣ ସୌଭାଗ୍ୟ ପିଲା ଯେ ଆପଣ ସେଇ ମିଠା ପାଣି ଚାଖୁଚନ୍ତି।
ଆଜ୍ଞା ବହୁତ ମିଠା ପାଣି ସେଠିକି କହିବାକୁ ଗଲେ।
ପୁରା କଣ ପାଣିରେ ଚିନି ପଡିକି ଆସୁଚି ନା କଣ ତାର?
କହିପାରିବେ ସେଇ କଥା।
ଓହୋ ପାହା ଓହୋ ତାହେଲେ ତ ଆପଣ ଅ ଯୋଉଥିରେ ସବୁ ମିଠା ପାଣି ଆବଶ୍ୟକ। କି ଯୋଉମାନେ ସବୁ ରହିଲେ ଆମର ମିଠା ଦୋକାନୀ ସେମାନେ ସବୁ ସେ ପାଣି ଗୁଡାକୁ ମିଠାରେ ପକେଇ ଦଉଥିବେ।
ଆଜ୍ଞା ଆଜ୍ଞା ସେଟା ହି କହିପାରିବେ। ଆମର ଚିନି ଦରକାର ହୁଏ ନାହିଁ।
ଓହୋ ଆପଣ ଯେମିତି ମୁଁ ଜାଣିଚି ସମୁଦ୍ର ପାଣି ଯେପରି ଲୁଣି ସେଥିରୁ ଲୁଣ ବାହାର କରନ୍ତି। ସେମିତି ଆ ପଣଙ୍କର ସେଇ ଜଳରୁ ବୋଧେ ଚିିନି ବାହାର କରନ୍ତି।
ହଁ ସେଇଥିପାଇଁ ଏତେ ସବୁ ଚିନି ହଉଚି।
ଓ ମୁଁ ସେଆ ଭାବୁଚି ଚିନି ଆସୁଚି କୋଉଠୁ।
ଆଜ୍ଞା ସେ ଯେତେବେଳେ ବି ଯିଏ ପଚାରିବେ ଆପଣଙ୍କୁ ଯେ ଚିନି ଆସୁ ଚି ଗୋଟେ ଆପଣ ଗୋଟଏ ଉତ୍ତର ଦେବେ ଅଂସୂପା ହ୍ରଦରୁ ଆସୁଚି।
ଓହୋ ମୁଁ ଏତେ ବର୍ଷରୁ ଖୋଜୁଥିବା ପ୍ରଶ୍ନର ଉତ୍ତର ଆଜି ଆପଣଙ୍କ ଠାରୁ ପାଇଲି।
ଆଜ୍ଞା ଆଜ୍ଞା ଏଇଟା କେବଳ ଆମରି ହିଁ ହ୍ର ତ ଆମ ଗାଁ ପାଖାପାଖି ଲୋକ ହିଁ ଜାଣିଚନ୍ତି। ଆଉ କେହି ଜାଣିନାହାନ୍ତି।
ଓ ହୋ ସେଇଥିପାଇଁ ଆପ ପଣଙ୍କ ଆଡେ ଚିନି ଗୁୁରା ଆଉ ଗୋଦାମ ଭର୍ତ୍ତି ଆଉ।
ଆଜ୍ଞା।
ହଁ।
ହୁଁ ଆଉ ମୁଁ ଆପଣଙ୍କ ଘର କୋଉ ଆଡେ?
ଆମ ଘର ଜାଣିଥିବେ। ଓଡ଼ିଶା ପ୍ରସିଦ୍ଧ ଲଡ଼ୁବାବା ମନ୍ଦିର। ଯୋଉଟା କି ଆ ଆ ନୟାଗଡ଼ର ଶରଣ କୂଳ ଗ୍ରାମରେ ଅବସ୍ଥିତ।
ଓହୋ ସେଠି ଅଧିକ ଭାଲୁ ବାହାରନ୍ତି।
ନା ନା ଦେଖନ୍ତୁ ଆଗରୁ ଯେହେତୁ ଦିନେ ଗୋଟେ କଟକର ପିଲା। ବହୁତ ବର୍ଷ ତଳେ ନୟାଗଡ଼ ଦେଇ ଯାଉଥିଲା।
ହୁଁ।
ସେ ରାସ୍ତାରେ ଯାଉ ଯାଉ ଏକ ଭାଲୁଟିକୁ ଦେଖିଦେଲା ତେଣୁ ସେ। ଚିଲେଇଲା ନୟାଗଡର ଭାଲୁ ବାହାରିଲା ଭାଲୁ ବାହାରିଲା ତେଣୁ ସେଇଠୁ। ପ୍ରଚଳିତ ହେଇଗଲା ଏକ ନାଁ ନୟାଗଡିଆ ଭାଲୁ।
ଓହୋ କିନ୍ତୁ ନୟାଗଡ଼ରେ ଅଧିକାଂ ଶ ଭାଲୁ ବାହାରେ ଆମେ ମଧ୍ୟ ଦେଖିଛୁ।
ହଁ ସେଇଆ ବା କହିଲି କଟକ ପିଲାମାନେ ହିଁ କେବଳ ଦେଖନ୍ତି ଆଉ କେଉଁମାନେ ଦେଖନ୍ତିନି।
ନାଇଁ ନାଇଁ କଟକ ପିଲାମାନେ ତ ଦେଖିଛନ୍ତି ଭୁବନେଶ୍ଵର ଲୋକ ବି ଦେଖିଛନ୍ତି। ତାପରେ ଉଁ ଢେଙ୍କାନାଳ ଲୋକ ଦେଖିଛନ୍ତି‌ ସମସ୍ତ ଲୋକ ଦେଖି ଦେଖିଛନ୍ତି ଆପଣ ମଧ୍ୟ ନୟାଗଡିଆ ଭାଲୁ।
ନାଇଁ, ନାଇଁ, ଦେଖନ୍ତୁ, ଆମେ ଆପଣ କ୍ଲିୟର କରିଦେଉଛୁ କି, ଏଇଟା ଆଗରୁ ପ୍ରଚଳିତ ଥିଲା। ଯେହେତୁ ଗୋଟେ କଟକର ବାସିନ୍ଦା ଭୁଲବଶତଃ କହିଦେଇଥିଲେ। କିନ୍ତୁ, ଏଇ ଗତ ଚାରି ବର୍ଷ ହେବ। ଆପଣଙ୍କର ମଧ୍ୟ ସେଇ ଲୋକ ଆଉ ସବୁ ଲୋକ ନୟାଗଡ ଜିଲ୍ଲାରେ ବହୁତ ସମୟ ବାଘକୁ ଦେଖିବାକୁ ପାଇଲେ। ତେଣୁ, ତାର ନାଁ ବର୍ତ୍ତମାନ ପରିବର୍ତ୍ତନ ହେଇ ନୟାଗଡିଆ ବାଘ ହୋଇଯାଇଛି।
ନାଇଁ ଆମେ, କିନ୍ତୁ, ତାହା ଆପଣଙ୍କ କଥା ସହ ଯୋଉ। ଉପନୀତ ନୁହଁ।
ଓହୋ, ଆପଣ କହୁଛନ୍ତି, ଆମ କଥା ସହ ଆପଣ ସହମତ।
ସହମତ ନୁହେଁ, ଆପଣଙ୍କ ସହ।
ନାଇଁ, କିନ୍ତୁ ଆପଣଙ୍କୁ ସହମତ ହବାକୁ ପଡିବ।
ଲୋକ ମାନେ କିନ୍ତୁ, ଲୋକ ମାନେ କିନ୍ତୁ ଜାଣିଛନ୍ତି ଯେ ନୟାଗଡ଼ରେ ରେ ଭାଲୁ ଅଧିକାଂଶ ବାହାରେ।
ଆରେ, ଦେଖାନ୍ତୁ। ମନେକର, ଆପଣଙ୍କୁ କୁହା ହେଇଛି, ଦୁଇ ଦୁଗୁଣେ ଚାରି। ଛୋଟ ବେଳୁ ଏପର୍ଯ୍ୟନ୍ତ ପଢ଼ି ଆସିଛନ୍ତି ମନେକର। ସେଟା ସାଙ୍ଗେ ସାଙ୍ଗେ ଚେଞ୍ଜ ହୋଇଯାଇ, ଦୁଇ ଦୁଗୁଣେ ପାଞ୍ଚ ହେଇଯିବ ଆପଣଙ୍କ ସାଙ୍ଗେ ସାଙ୍ଗେ ମାନିବେ କି ମାନିବେନି ନା? ଯେହେତୁ, ଆପଣ ବହୁତ ବର୍ଷ ଧରେ ଗୋଟେ ଜିନିଷ ଆ ଆପଣଙ୍କ ମୁଣ୍ଡରେ‌।
ଆମେ ମଧ୍ୟ, ଆମେ ମଧ୍ୟ ଆମ ଓ ଆମ ପଣିକିଆକୁ ଚେଞ୍ଜ କରିବାକୁ ଦବୁନି। କାହାକୁ ହାତ ମାରିବାକୁ ମଧ୍ୟ ଦବୁନି।
ଉଁ, ଆମେ
ଓଡ଼ି ଆମ-ଆମ ପଢ଼ା, ଆମ ପାଇଁ, ଓଡ଼ିଶା ପାଇଁ ସବୁଠୁ ବେଷ୍ଟ।
ଓହୋ, ସେଥିପାଇଁ ଓଡିଶା ବହିରେ, ସବୁ ନିମ୍ବୋଡା ନିମ୍ବୋଡା। ଆଉ କଣ, ସେଇଗୁୁରା ବହୁତ ଭୁଲ ଭାଲ ତଥ୍ୟ ମଧ୍ୟ ବାହାରୁଛି।
ଆଜ୍ଞା, ଆଜ୍ଞା।
ହଁ, ଆପଣଙ୍କ ମାଟିରେ ଟିକେ ଅଶୁଦ୍ଧ ଜିନିଷ ମିଶି ରହିଛି।
କିନ୍ତୁ, ଯାହା କହିଲେ ବି, ନୟାଗଡ଼ ଡିଆ‌ ଭାଲୁ ହିଁ ବାହାରନ୍ତି।
ହଉ।
ଆଜ୍ଞା, ମୋର କଲତ ଆସୁଛି ମୁଁ ରଖୁଛି ଆଉ।
ହଁ, ଆଜ୍ଞା, ରଖନ୍ତୁ।